କଣ କରୁଛନ୍ତି? ବନ୍ଧୁ ବର୍ତ୍ତମାନ ମୁଁ ଟିକେ ବଜାର ଆଡେ ବୁଲିବାକୁ ଆସିଛି। ଯେହେତୁ ସେଠାରେ ମାଇକି ର ଆବାଜ ରେ ଟିକେ ଭଲ ଲାଗୁନି, ତ ସେଥିପାଇଁ ମୁଁ ଟିକେ ମୁଣ୍ଡକୁ ଥଣ୍ଡା କରିବା ପାଇଁ ଟିକେ ବଜାର ଆଡେ ପଳେଇଚି ବୁଲିବାକୁ।
ଆଜ୍ଞା, ବନ୍ଧୁ ଆପଣଙ୍କ ପାଖରୁ ଗାଡି ଯିବାର ଶବ୍ଦ ଶୁବୁଛି ବୁଝିଲେ?
ଆଛା ବନ୍ଧୁ, ମୁଁ ଲାଇନୁରୁ ଟିକେ ଦୂରେଇ ଯାଉଛି।
ବୁଝିଲି, ବନ୍ଧୁ କହିବା କଥା ହେଲା ଶୁଣୁଛ, ମୋର ସାନ ଭଉଣୀର ଜନ୍ମ ଦିନ ତିନି ଦିନ ପରେ ଆସୁଛି, ବୁଝିଲେ?
ଆଛା।
ମୁଁ ତାଙ୍କୁ କଣ ଏକ ପୁରସ୍କାର ଦେବି ଯେ ଜାଣି ପାରୁନି, ଆପଣ କିଛି କୁହନ୍ତୁ ମୋତେ?
ଆଛା ବନ୍ଧୁ, ମୋର କହିବାର କଥା ହେଉଛି କି ବନ୍ଧୁ ଆପଣଙ୍କର ଛୋଟ ଭଉଣୀ ନା ବଡ ଭଉଣୀ?
ସାନ ଭଉଣୀ।
ଏମିତି କି ବୟସ ସୀମା କେତେ?
ବୟୋଜ ସୀମା ତାର ପନ୍ଦର ବର୍ଷ।
ପନ୍ଦର ବର୍ଷ ତ ପନ୍ଦର ବର୍ଷ ଭଉଣୀକୁ ଆପଣ ଜନ୍ମଦିନରେ ଏକ ଭଲ ସ୍ଥାନକୁ ନିଅନ୍ତୁ ବୁଲେଇବାପାଇଁ ବୁଝିଲେ କି? ତା ସହିତ ଉପହାର ଏ ତ ପନ୍ଦର ବର୍ଷର ଛୁଆ ତ ପାଠ ପଢୁଛି ବୁଝିଲେ କି ବନ୍ଧୁ?
ଆଜ୍ଞା, ତାର ଦଶମ ପରୀକ୍ଷା ସେ ଏଇ ବର୍ଷ
ବୁଝିଲେ କି ଦଶମ ପରୀକ୍ଷା, ଆଛା। ତ ଦଶମ ପରୀକ୍ଷା ସରିଲା ନା ଦବ?
ତାକୁ ଶୁଣନ୍ତୁ ମୁଁ ତାକୁ ଏକ ମୋବାଇଲ ଟି ଦେଇ ଥାନ୍ତି ବୁଝିଲେ? ହେ ତାର ଏଇ ବର୍ଷ ଦଶମ ପରିକ୍ଷା ବୋଲି ହୁ ମାନେ ଇଛା ନାହିଁ ଯେ, ମୋବାଇଲ ଦବା ପାଇଁ, କାରଣ ମୋବାଇଲ ଦବାର ଦେଲେ ସେ ଅଧିକ ଧ୍ୟାନ ଦେବ ନାହିଁ ବୁଝିଲେ?
ସେଇ କଥା ବନ୍ଧୁ ମୁଁ ଆପଣଙ୍କୁ କହିଥାନ୍ତି, ହେଲେ ଆପଣ ମୋ ମନ କଥା ଜାଣିପାରି ସେ କଥା ମତେ କହିଲେ, ତ ଖୁସି ଲାଗୁଛି ଯେ ଦୁହେଁ ଦୁହିଁଙ୍କ ବନ୍ଧୁ ନିଜର ବ୍ୟକ୍ତିଗତ କଥାକୁ ଜାଣିପାରୁଛି।
ଆଜ୍ଞା ତ ବନ୍ଧୁ ଆପଣ କଣ କହିଲେ କଣ ଏମିତି ଦେବେ ଯେମିତି ଯଦି ଆପଣଙ୍କ ଭଉଣୀ ଜନ୍ମଦିନ ହେଇଥାନ୍ତା, ଆପଣ କଣ ଦେଇଥାନ୍ତେ ଆପଣଙ୍କ ଭଉଣୀକୁ, ସାନ ଭଉଣୀକୁ?
ବନ୍ଧୁ ଆଛା, ବନ୍ଧୁ ମୋର ସାନ ଭଉଣି ଯଦି ହେଇଥାନ୍ତା ମୁଁ ତାକୁ ପ୍ରଥମେ ଏକ ଉ ସୁନ୍ଦର ସ୍ଥାନକୁ ନେଇଥାନ୍ତି ଭ୍ରମଣ କରେଇବା ପାଇଁ
ଆଜ୍ଞା।
ଭ୍ରମଣ କରି ସାରିଲା ପରେ ତାକୁ ଏକ ଜାଗାରେ ଭୋଜନ କରିବା ପାଇଁ ନେଇଥାନ୍ତି। ଏବଂ ମୁଁ ତାକୁ ପଚାରିଥାନ୍ତି କି ଯେ ତୋର ମନପସନ୍ଦ ର ଜି-ଜିନିଷ କଣ? ପଚାରିଥାନ୍ତି ଯଦି ଭଉଣୀର ଅତି ଇ ପାଖାପାଖି ହେଇଥାନ୍ତି ତ ମୁଁ ଜାଣି ପାରିଥାନ୍ତି କି ଭଣୀଗିରି କଣ ଖୁସ କଣ ଖୁସି ତ ସେଇ ହିସାବରେ ମୁଁ ଜାଣି ପାରିଥାନ୍ତି। ତ ମୁଁ ସେଇଥିପାଇଁ ମୁଁ ମୋର ବ୍ୟକ୍ତିଗତ କଥା ଜଣେଇଲି।
ଠିକ ଅଛି ବନ୍ଧୁ ତାହେଲେ ମୁଁ ମଧ୍ୟ ଉଁ ଶୁଣନ୍ତୁ।
କୁହନ
ମୁଁ ମଧ୍ୟ ମୋ ଭଉଣୀ ଜନ୍ମଦିନରେ ସେଇ ଆପଣ ଭଳି ଏକ କାମ କରିବି ଯେପରିକି ତାକୁ ଏକ ମନ୍ଦିର ଯା ସ୍ଥାନକୁ ବୁଲାଇ ନେବି। ଯାହା ଫଳରେ ସେ ତା ଜନ୍ମ ଦିନରେ ଈଶ୍ଵରଙ୍କୁ ଉଁ ତା ପାଇଁ କିଛି ଭଲ ମାଗିବ ଆମ ଈଶ୍ଵରଙ୍କୁ ଆସ ଆଶୀର୍ବାଦ ନବ ବୁଝିଲେ। ଏବଂ ତାକୁ ବାହାରେ ଏକ ଜାଗାରେ ଭୋଜନାଇ କରାଇବି ବୁଝିଲେ। ଏବଂ ତା ମନ ପସନ୍ଦ ର କୌଣସି ଏକ ଜିନିଷ ସି ଯାହା କହିବ ବୁଝିଲେ ତାହା ଏକ ତାକୁ କିଣେଇ ଦେବି ବନ୍ଧୁ ବର୍ତ୍ତମାନ ତ ସେ ଛୋଟ ଛୁଆ ଅଛି ବୁଝିଲେ ଯାହା ପାଇଁ ତାର ଟୋଟାଲ ଯତ୍ନଟି ମୁଁ ନେଉଛି କାରଣ ସେ ବର୍ତ୍ତମାନ ବୋର୍ଡ ଏକଜାମରେ ଯଦି ଭଲ କରିବ ତାହେଲେ ଆଗକୁ ତାକୁ ଭଲ କ କରିବାକୁ ଇଚ୍ଛା ହେବୁନ। ଯଦି ବର୍ତ୍ତମାନ ତାର ବୋର୍ଡ ପରୀକ୍ଷା ଟି ଖରାପ ହେଇଯିବ ତ ତାର ମନୋବଳ ଭାଙ୍ଗିଯିବ ଏବଂ ତେଣୁ ତାର ଆଗକୁ ପାଠଢିବାକୁ ମତେ ଇଚ୍ଛା ହେବ ନାହିଁ ବୁଝିଲେ।
ଆଶା ବନ୍ଧୁ ଭଲ ଚିନ୍ତାଧାରା ଆପଣଙ୍କର।
ମୁଁ ସେଇଥିପାଇଁ ତାକୁ ଚାହୁଁଛି ଯେ ତାକୁ କୌଣସି ପ୍ରକାର ମୋବାଇଲ କି କୌଣସି ପ୍ରକାର ଏମିତି ଜିନିଷ ନ ଦିଏ ଯୋଉଥିରେ କି ସେ ତା ସମୟ ସାରି ଦଉ ଏବଂ ପାଠ ପଢାକୁ ଅଧିକ ଗୁରୁତ୍ୱ ନ ଦଉ ବୁଝିଲେ ନା। ଏଥିପାଇଁ ଏ ତାକୁ କୌଣସି ପ୍ରକାର ଏମିତି ଜିନିଷ ଦଉନାହିଁ ନହେଲେ ନଚେତ୍ ବନ୍ଧୁ ଆପଣ ତ ଜାଣିଛନ୍ତି ଏବେ ଇଣ୍ଟରନେଟ ଯୁଗ ହେଇଗଲାଣି ବୁଝିଲେ ନା ତ ସମସ୍ତେ ତାଙ୍କ ଘର ଲୋକଙ୍କୁ ମୋବାଇଲ ଲାପଟପ୍ ଏଭଳି କିଛି କିଛି ଦାମୀ ଜିନିଷ ଦଉଛନ୍ତି ମୋର ମଧ୍ୟ ଇଚ୍ଛା ଥିବାରୁ ଇଚ୍ଛା ହୋଇଥିବା ମଧ୍ୟ ମୁଁ ଦେଇ ପାରୁନାହିଁ ଆପଣଙ୍କୁ କହିଲି କାରଣ ବୁଝିଲେ।
ଆଚ୍ଛା।
ତ ବନ୍ଧୁ ଆପଣ ଆପଣଙ୍କର କିଏ ଘରେ ସାନ ଭଉଣୀ ଅଛନ୍ତି?
ବନ୍ଧୁ ମୋର ତ ସାନ ଭଉଣୀ କେହି ନାହାନ୍ତି ମୁଁ ଘରର ସବୁଠାରୁ ସାନ ପୁଅ ବୁଝିଲେ କି ବୁନ୍ଧୁ। ତ ମୋ ଉପରେ ସମସ୍ତେ ମୁଁ ତଳେ କେହି ନାହାନ୍ତି। ତ ସେଥିପାଇଁ ମୋର ଭଉଣୀ ନ ଥିବାରୁ ମୁଁ ସେଥିପାଇଁ ଆପଣଙ୍କୁ ମୁଁ ଉପଯୁକ୍ତ ମନ୍ତବ୍ୟ ଦେଇ ପାରୁନି କାରଣ ଯାହା ଘର ଯାହାର ଏକ ଭଉଣୀ ଥିବ ଆପଣ ବୁଝିପାରୁଥିବେ ଭୋ ଭଉଣୀ ହଉଛି ମା ର ଏକ ରୂପ ବୁଝିପାରିଲେ?
ଆଜ୍ଞା ଆଜ୍ଞା ବନ୍ଧୁ ମୁଁ ବୁଝିପାରୁଛି ଆପଣଙ୍କ କଥା କିନ୍ତୁ ଆପଣ ହିଁ ମଧ୍ୟ ଭଲ ଉପଦେଶ ଦେଇଛନ୍ତି। ଯାହାକି ମୁଁ ବ୍ୟବହାର କରିବି। ହେଲେ ବନ୍ଧୁ ଆପଣ ଯ ଦୁଇଟି ଉପଦେଶ ଦେଲେ ପଥରେ ମନ୍ଦିର ବୁଲିବାକୁ ନିଅ। ଏବଂ ତାକୁ କୌଣସି ଜାଗାରେ ଏକ ଭଲ ହୋଟେଲ ହଉ କି ଭଲ ଜାଗା ହଉ। ତାକୁ ଖାଇବାକୁ ନିଅ ସେ ତାହା ବି ମଧ୍ୟ ଏକ ଭଲ ଉପାୟ ବୁଝିଲେ। ଉପଦେଶ ମଧ୍ୟ ମତେ ବହୁତ ଭଲ ଲାଗିଲା। ଆପଣଙ୍କ କଥାଟି ବନ୍ଧୁ କହିବା କଥା ଯେପରିକି ମୁଁ ଭଉଣୀ ଜନ୍ମଦିନ ହେବ ଆସନ୍ତା ତିନି ଦିନ ପରେ। ମୁଁ ଆପଣଙ୍କୁ ମଧ୍ୟ ଡାକିବି ବୁଝିଲେ କେକ ଓ ପୁରା ମଧ୍ୟ ହୋଇଛି ବୁଝିଲେ ଏବଂ ରା ତି ରାତ୍ରି ଭୋଜଳାୟ ମଧ୍ୟ ପୁରୀ, ଡାଲମା, କ୍ଷୀରି ଏଭଳି ଜିନିଷ ମଧ୍ୟ ଖାଦ୍ୟ କରିବୁ ବୋଲି ଭାବିଛୁ ବୁଝିଲେ ବନ୍ଧୁ ଯାହା ଫଳରେ ତାକୁ ମଧ୍ୟ ଖୁସି ଲାଗିବ ଯେ କିଛି ସାଙ୍ଗସାଥି ଆସି ତାର ଘରେ ବ ଖାଇକି ଯିବେ ବୁଝିଲେ।
ଆଚ୍ଛା।
ବନ୍ଧୁ ଆପଣଙ୍କୁ ମଧ୍ୟ ମୁଁ ଡାକି ଆଜ୍ଞା।
ଶୁଣନ୍ତୁ ବନ୍ଧୁ ଆପଣ ଯୋଉ ଭଳି କହିଲେ-ଏ-ଏ-ଏ-ଉ-ଉ ଭୋଜନର ଭୋଜନ ର ଉପାୟର ରଖିଛନ୍ତି ଯେ ଭୋଜନର ଆୟୋଜନ ଏବଂ ଆପଣ ତାର ସାଙ୍ଗ ମାନେ ଆପଣଙ୍କର ସାଙ୍ଗ ମାନେ ଆପଣଙ୍କ ଘରକୁ ଭଲ ଚିନ୍ତାଧାରାଟେ-ଏ-ଏ କରିଛନ୍ତି। କାରଣ ଆହା ଭିତରେ ଆପଣଙ୍କର ଏକ ଉ-ଉ ପରିବାରିକ-ଅ-ଅ-ଅ-ମ୍ ଖୁସି ଗୋଟେ ଯେମିତି କି ପରିବାରିକ ଖୁସି ଯେମି ତି ଆପଣଙ୍କ ଘରେ ଦୁଇ ଆପଣଙ୍କ ଘରେ କିଏ କିଏ ଅଛନ୍ତି ପ୍ରଥମେ କହିଲେ ମତେ?
ଆମ ଘରେ ବନ୍ଧୁ ଆମେ ଚାରି ଜଣ। ବାପା, ମା, ଭାଇ ଭଉଣୀ ବୁଝିଲେ।
ଆଛା ଆପଣଙ୍କ ଘର ଭିତରେ ଚାରି ଜଣ ତ ଆପଣଙ୍କ ସାଙ୍ଗ-ଅ-ଅ-ଅ ସାଙ୍ଗସାଥି ଯେତେବେଳେ ଆସିବେ ତ ଘର ପରିବାରର ମାହାଲ ଟା କିପରି ହବ ଆପଣ ଜାଣିପାରିଛନ୍ତି ତ।
ଆଜ୍ଞା ଆଜ୍ଞା ବୁଝିଲି ସେଇଥିପାଇ ତ ଆ ଜ୍ଞା ଏଇଭଳି କିଛି ଅ ପ୍ରୋଗ୍ରାମ ରଖିବି ବୋଲି ଭାବୁଛୁ ବୁଝିଲେ ବନ୍ଧୁ।
ଆଚ୍ଛା।
ଯାହା ଫଳରେ ତା ମନ ମଧ୍ୟ ଟିକେ ଖୁସି ହୋଇଯିବ।
ଆଛା ଭଲ-ଅ-ଅ-ଅ ବିଚାର ଆପଣଙ୍କର। ଏଇ ବିଚାର ରହିଲେ ଆପଣଙ୍କର ସବୁ କ୍ଷେତ୍ରରେ ଆପଣ ଅ ଲୋକମାନଙ୍କର ମନ ଜିତି ପାରିବେ।
ତ ବନ୍ଧୁ ଶୁଣନ୍ତୁ ବାପା ତ ମତେ ଦାୟିତ୍ବ ଦେଇ ଦେଇଛନ୍ତି ବୁଝିଲେ ଯିଏ କି ତୋ ଉପରେ ସବୁ ଛାଡିଲି ତୁ କେମିତି ତା ମନଟି ଖୁସି ହବ ଭଳି ପ୍ରୋଗ୍ରାମ ଟି କରିବୁ ସେଟା ତୋ ଉପରେ ରହିଲା ବୁଝିଲେ। ତ ବନ୍ଧୁ ମୁଁ ଆପଣଙ୍କଠୁ ଉପଦେଶ ନେବାକୁ ଚାହୁଁଛି ଗୋଟେ କେକ୍ ଏବଂ କିଛି ବ ପିଲା ଏମିତି ତାର ଦଶ ଜଣ ସାଙ୍ଗ ଏବଂ ମୋର ପାଞ୍ଚରୁୁ ଛଅ ଜଣ ଭଲ ଭଲ ସାଙ୍ଗ ବୁଝିଲେ। ଆମ ଘରକୁ ଆସିବେ। ସେଇଭଳି ଆମ କେତେ ଟଙ୍କା ଖର୍ଚ୍ଚ ହେଇଯିବ ତା ଜନ୍ମଦିନ ପାଳନ କରିବାରେ ଟିକେ ବନ୍ଧୁ
ବନ୍ଧୁ-ଉ-ଉ-ଉ-ଉ ଖୁସିର କୋ ଖୁସିରେ କୌଣସି ପଇସା ର ଉ-ଉ-ଉ-ଉ ମୂଲ୍ୟନଥାଏ ବୁଝିଲେ କି ଯେ
ଆଜ୍ଞା ବନ୍ଧୁ ଆଜ୍ଞା।
ପଇସାର ଖୁସି ହଉଛି ଏଁ-ଏ-ଏ-ଏ ତ ଗୋଟେ ରେ ଧନୀ ଘରରେ-ଏ-ଏ ଜନ୍ମ ନେଲେ ପଇସା ଥିଲେ ବି ଖୁସି ହଉଛି। ଏମିତି ଖୁସିରେ କ-କ-କେ ମାନେ ଖୁସି କି କେବେ ତୁଳନା କରିବେନି ପଇସା ସହିତ ବୁଝି ପାଇଲେ। ଏକ ରୋଡ୍ କରରେ ବୁଲୁଥିବା ପିଲା ବି ଯାହା ଜନ୍ମଦିନ ଆସିଲେ ତାର ଉ-ଉ କେକ୍ କଟା ହଏନି କି ମନ୍ଦିର ଯାଏନି ବୁଲିବାକୁ। ତା ଜନ୍ମଦିନ ଆସିଲେ ବି ସେ ରୋଡ୍ କରରେ ଖରାରେ ବୁଲି ସାଙ୍ଗ ମାନଙ୍କ ସହିତ ଧୂଳି ହେଇ ସେଇ ଯୋଉ ମଜା ବୁଝିଲେ କି ବନ୍ଧୁ ମୁଁ କହିବାର ଅର୍ଥ। ତ ସେଇପରି ଖୁସି କି କେବେ ତୁଳନା କରିବନି ଯେ ପଇସା ସହିତ।
ନାଇଁ ବନ୍ଧୁ ଶୁଣନ୍ତୁ ମୁଁ-ଉ-ଉ ବାପାଙ୍କଠାରୁ ପାଞ୍ଚ ହଜାର ଟଙ୍କାଟି ରଖିଛି ବୁଝିଲେ।
ଆଚ୍ଛା।
ଯାହା ଫଳରେ ମୁଁ ଜାଣିଛି, କେକ୍ ର ଦର ପାଁ ଶହ ଟଙ୍କା ବୁଝିଲେ।
ଆଚ୍ଛା।
ଏବଂ କିଛି ମିଠା ଏବଂ କିଛି ସିଙ୍ଗଡ଼ା କିଛି ଜଳଖିଆ ଜିନିଷ ବୁଝିଲେ, ତାହା ମଧ୍ୟ ପାଁଶହ ଟଙ୍କାରେ ଆଣିବି। ଆଉ ଏବଂ ରାତିରେ ରାତ୍ରି ଖାଦ୍ୟ ପାଇଁ ବୁଝିଲେ, ପୁରୀ ଡାଲମା ଖିରି, ଏଭଳି ପ ପ ଖାଦ୍ୟ ପାଇଁ ଚାରି ହଜାର ଟଙ୍କାର ଆୟୋଜିତ ରଖିଛି। ଆପଣ କଣ କହୁଛନ୍ତି, ଏତିକି ଦରରେ ଆଜ୍ଞା ହୋଇଯିବ ତ କୋଡିଏ ଜଣଙ୍କ ପାଇଁ?
ବନ୍ଧୁ ଆପଣ ଯଦି ବୁଦ୍ଧି, ବୁଦ୍ଧି ବିଚାରି କାମ କରିବେ ପାଞ୍ଚ ହଜାର ଆପଣଙ୍କ ପାଇଁ ବହୁତ ପଇସା ବୁଝିଲେ କି। ପାଞ୍ଚ ହଜାର ଭିତରେ, ଆପଣ ଭୋଜି କରି, କେକ୍ କଟଣ କରି, ଡ୍ରେସ୍ ସାର୍ଟ ପ୍ୟାଣ୍ଟ କରିକି ପୋଷାକ କରି, ବୁଝିଲେ କି ଆପଣଙ୍କର ସବୁ ହେଇଯିବ, ସେତିକି ପଇସା ଆପଣ କିନ୍ତୁ ଟିକେ ବୁଦ୍ଧି ଖଟାଇ କାମ କରିବାକୁ ପଡିବ।
ଆଜ୍ଞା ବନ୍ଧୁ ବୁଦ୍ଧି ଖଟାଇ ତ କାମ କରିବି, ନିୟୋଜିତ ଜିନିଷ ଆଣିବାକୁ ପଡିବ। ଅଯଥା ଜିନିଷ କିଣି କୌଣସି ପ୍ରକାର ଜିନିଷ ଆଣିବେନି, ବା ଆଉ ଆପଣ କହିଲେ ପୋଷାକ କଥା ପୌଷକ, ସେ ନିଜେ ଯାଇକି ମୋ ସାନ ଭଉଣୀ ବାପାଙ୍କ ସହ ଯାଇ କଟକରୁ ତା ପୋଷାକ ନେଇ ଆସିଛି, ବୁଝିଲେ ନୂଆ ପୋଷାକ ନେଇ ଆସିଛି। ଯାହା ଫଳରେ ପୌଷାକ ପାଇଁ ମତେ ପଇସା ବାହାର କରିବାକୁ ପଡିବ ନାହିଁ। ବାପା ପାଞ୍ଚ ହଜାର ଟଙ୍କା ଦେଇଚନ୍ତି, କେବଳ ତା ଜନ୍ମଦିନରେ ଭୋଜିଟି ଆୟୋଜିତ ପାଇଁ, ଏବଂ କେକ୍ କାଟିବା ପାଇଁ। ସେ ପଇସା ଭିତରେ ହୋଇଯିବା ଦରକାର, ନଚେତ ମୁଁ ମଧ୍ୟ ଗାଳି ମଧ୍ୟ ଖାଇବି। କାରଣ ବାପା ମତେ କହିଥିଲେ କେତେ ଟଙ୍କା ଖର୍ଚ୍ଚ ହବ? ମୁଁ ମୋ ମନ ଇଚ୍ଛା ଏକ ପାଞ୍ଚ ହଜାର ଟଙ୍କା କହିଚି, ଯଦି ତା ଭିତରେ ନହେଲା ତ ବାପା ମୋ ଉପରେ ରାଗିବେ ବୁଝିଲେ ବନ୍ଧୁ, ତ ଆପଣଙ୍କୁ ଜାଣିଆକୁ ଚାହିଁଲିି। ଆପଣ କହିଲେ ହଁ ପାଞ୍ଚ ହଜାର ଟଙ୍କା ଭିତରେ ସ ସବୁ କିିଛି ହୋଇଯିବ, ତା ମଧ୍ୟ ଖୁସି ଲାଗିଲା ଶୁଣିକି ବୁଝିଲେ।
ଆଚ୍ଛା ବନ୍ଧୁ ମୋର ମୋ ମୋର ମତ ଅନୁସାରେ, ପାଞ୍ଚ ହଜାର ଆପଣଙ୍କ ପାଇଁ ବହୁତ ପଇସା। ଯେ ଯଥେଷ୍ଟ ପଇସା, ଏତିକି ପଇସା ଭିତରେ ଆପଣଙ୍କର ଭୋଜି ଭାତ, କେକ୍ କଟଣ ସବୁ ହୋ
ଆଜ୍ଞା ବନ୍ଧୁ ଶୁଣନ୍ତୁ, ମୁଁ ଯାଉଛି ଟିକେ ବାପା ଡାକିଲେଣି ବୁଝିଲେ। ଆପଣଙ୍କ ସହ ପରେ କଥା ହଉଛି, ଏଇ ବିଷୟରେ ପରେ କଥା ହବା ବନ୍ଧୁ ଜୟ ଜଗନ୍ନାଥ।
ଜୟ ଜଗନ୍ନାଥ।